ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହଁ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣାଯାଉଛି।
ଆଜ୍ଞା, ଆଜ୍ଞା ମୋ ଭଏସ୍ ସ୍ଲୋ ଶୁଭୁନି ତ।
ହଁ ମତେ ଆପଣ କଣ କରୁଥିଲେ ଏବେ?
ଆଚ୍ଛା, ଏଇ କଲେଜରେ ଥିଲି ବସିଥିଲି। କ୍ଲାସ୍ ନଥିଲା ତ ବସିଛି।
ଆଚ୍ଛା, କଣ ଖାଇଥିଲେ କଣ ମାନେ ଖାଇକି ଆସିଥିଲେ ନା ଆଉ କଣ?
ହଁ, ହଁ ଖାଇକି ଆସିଥିଲି। ଆଉ ଏବେ ଟିଫିନ୍ ବି ନେଇକି ଆସିଛି ଖାଇବି ଆଉ।
ଆଚ୍ଛା, କଣ ଖାଇଥିଲେ ଆପଣ?
ମୁଁ ସେଇ ଉପମାକୁ ମଟର ତରକାରୀ ମୋ ଫେବରାଇଟ୍ ଆଉ ମୋ ସାଙ୍ଗରେ ବି ଗୋଟେ ଫେବରାଇଟ୍।
ମୋର ବି ଆଚୁଆଲି ବହୁତ ଫେବରାଇଟ୍। ଉପମା ମଟର ତରକାରୀ ମତେ ମାନେ ଖରା ବେଳେ। ସକାଳେୁ ଉଠୁ ଉଠୁ ଭୋର ଚାରିଟା ପାଞ୍ଚଟା ରାତି ନଅଟା ଦଶଟା ଏଗାରଟା ବାରଟା ଗୋଟେ ଦିଟା ଯେତେଟା ବେଳେ ଦେଲେ ଖାଇଦେବି।
ଓହୋ ଏତେ ଭଲାଗ ମତେ ଭଲ ଲାଗେ କିନ୍ତ ଏତେ ବିୁ ମୁଁ ଖାଇି କିନ୍ତୁ ଆଜି ଖାଇ ଦେଇେଇଛି ସେଥି ମତେ ବାନ୍ତି ବାନ୍ତି ଲାଗୁଛି।
ଉପମା ମୋର ମାନେ ମୁଁ କହିପାରିବିନି ଗୋଟେ ଗୋଟେ ଜିନିଷ ଆମର ବହୁତ ଫେବରେଟ ଲାଇକ ଉପମା, ଦହିବରା, ମାନେ ବିରିୟାନୀ, ଆଉ ଫ୍ରାଇଡ ରାଇସ୍। ମାନେ ସବୁ ହିଁ ଭଲ ଲାଗେ ଫ୍ରାଇଡ ରାଇସ୍ ତ ମୋତେ କିଛି ଦରକାର ନାହିଁ। ଫ୍ରାଇଡ ରାଇ ଗାଜର ଟିକେ କ୍ୟାପ୍ସିକମ ଟିକେ କାଟିଦବ ମାନେ କିଛି ବେଜିସ ବି ବେଶୀ ଦରକାର ନାହିଁ ଗାଜର କ୍ୟାପ୍ସିକମ ଟିକେ ଭାତ ଟିକେ ସେଜନ ଚଟନି ଟା ଟିକେ ଦରକାର ବେଶି ସେଟା ପକେଇଦବ ଆଉ ମାନେ ଦହି ଏନେ ଦହିଟା ଟିକେ ରାଇତା ବନେଇଦେବ ରାଇତା ଟା ତମ ମାନେ। ମୋଷ୍ଟ ମାନେ ଚର୍ସ ସେଇଟା ତ ମାନେ ଯେତେ ଯାହା ହେଲେ ବି ଦରକାର ଆଜ୍ଞା।
ହ୍ୟାଲୋ
ହଁ
ହ୍ୟାଲୋ।
ହଁ ହଁ।
ହଁ ଆପଣ କଥା ହଉଥାନ୍ତୁ ହେଲା କୁହନ୍ତୁ କୁହନ୍ତୁ କଣ ବିରିୟାନୀର ରେସିପି ଟା ଟିକେ କହୁନ୍ତ କହୁଥାନ୍ତୁ ଆପଣ ମୁଁ ଶୁଣୁଛି।
ଆଚ୍ଛା ବିରିୟାନୀର ରେସିପି ହେଉଛି ଫର୍ଷ୍ଟ ଆପ ମାନେ ମୁଁ ଗୋଟେ ସ୍ପେଶାଲ୍ ଟାଇପ୍? ପ୍ର ମାନେ ଷ୍ଟାଇଲ୍ରେ ମୁଁ ବିରିୟାନୀ କରେ। ଲାଗେ ମୁଁ ବହୁତ ଥର କରିଛି ଆଉ ମାନେ ନିଜେ କରିଛି ବୋଲି କହୁଛି ଆଗ ଚାଉଳକୁ ନେବେ ଆଗ ଫାଷ୍ଟ କଥା ଆମେ ଭାତଟା ପ୍ରିପେୟାର କରିଦବା ଚାଉଳଟା ନେ। ଚାଉଳଟା ନେଇକି ତାକୁ ଟିକେ ସେଭେଣ୍ଟି ଏଇଟ୍ ପରସେଣ୍ଟ କୁକ୍ କରି ସାରିଲା ପରେ ସେଥିରେ ସବୁ। ଗୋଟା ମସଲା ପକେଇଦେବେ ଗୋଟା ମସଲା ଲେମ୍ବୁ ଗୋଟା ମସଲା। ଲୁଣ ପକାଇକି ଭାତକୁ ସେଭେଣ୍ଟି ପରସେଣ୍ଟ ପାଖାଖି କୁକ୍ କରିଦେବେ। କୁକ କରି ସରିଲା ପରେ ତାକୁ ବାହାର କରିଦେବେ। ବାହାର କରିସାରିଲା ପରେ ଟ୍ରାଏ କରି ତାପରେ ଆମେ ଚିକେନ୍ ବିରିୟାନୀ ଯଦି? କରିବା ତା ପାଇଁ ଆ ଫାଷ୍ଟ କଥା ଚିକେ। ନା ମସଲାଟା ବନାହବ ସେ ମସଲା ଯଉ ବନାହେବ ମାନେ ଚିକେନ କସାଟା ଚିକେନ କଷଟା ଯଉ ବନାହେବ ସେଇଟାରେ ନର୍ମାଲ କଣ କରିବେ ନା? ନରମାଳ ଚିକେନ ନେବେ ଚିକେନ ହେଇସାରିଲା ପରେ। କୁ ଟିକେ ଅଧ ଅଧଘଣ୍ଟା ଦିଇ ଘଣ୍ଟା ଖଣ୍ଡେ? ମ୍ୟାରିନେଟ୍ କରିଦେବେ ମ୍ୟାରିନେଟ୍ କରିସାରିଲା ପରେ। ଇଏ କରିବେ ନା ତାକୁ କଷିବେ ତାକୁ କଷି ସାରିଲା ପରେ ତାକୁ ଯେମିତି ନର୍ମାଲ ନିଜ ନିଜ ଷ୍ଟାଇଲି ସମସ୍ତେ କଷାକଷି କରନ୍ତି ସେମିତି କଷିବେ କଷି ସାରିଲା ପରେ ଯୋଉ ତାପରେ ଦମ୍ ଦିଆହବ ବିରିୟାନୀରେ ତ ମେନ୍ ଜିନିଷ ହେଉଚି ଦମ୍ ଯେତେ ଭ ଦମ୍ ଦବ ସେତେ ଭଲ ଆଉ ତାପରେ ଭାତ ଅ୍ ଅଲରେଡ଼ି ଭାତ ତ ଭାତ ତ ଅଲରେଡ଼ି ରୋଷେଇ କରାହେଇଯାଇଥିବ ମାନେ ସେଭେଣ୍ଟି ପରସେଣ୍ଟ ପାଖାପଖି କୁକ୍ କରାହେଇଯାଇଥିବ କୁକ୍ କରିଲା ପରେ ଇଏ ଦେବେ ଏ କଣ ପକେଇବେ କହିଲେ ମୁଁ ଭୁଲିଗଲି ଆକ୍ଚୁଆଲି କଣ କହୁଥିଲି?
ହଁ ଏମନ୍ତି ହୁଏ ବେଳେ ବେଳେ ମାନେ ହଠାତ୍ କହୁଥିବ କହୁଥିବ
କୋଳି ଗଛ ତ ମୁଁ ତାକୁ ଦେଖି ଦେଖି ଟିକେ ଭୁଲିଗଲି ମୁଁ କଣ କଥା ହଉଥିଲି।
ଆଚ୍ଛା ଜାମୁ ଡୋଳ ତାହେଲେ ଖାଇଚନ୍ତି ଆପଣ ନା?
ଜାମୁ ଡୋଳ ନୁହଁ ଏଇଟା ଜାମୁ କୋଳି।
ଓ ଜାମୁ ଡୋଳ ଆଉ ଜାମୁ କୋଳି ଭିତରେ ବି ଡିଫରେନ୍ସ ଅଛି କି?
ହଁ ହଁ, କେଜାଣି ମୁଁ ଜାଣିନି ଆପଣ କେଉଠାକୁ କହୁଚନ୍ତି ମୁଁ ଜାଣିନି?
ମୁଁ ଜାଣିନି ମାନେ ମୋ ଆମର ତ ଏମିତି ଜାମୁ କୋଳି ବଗେରା ଏମତି ଆସେନି। ବେଶୀ ଟାଇମ, ମୁଁ ଜାଣିନି ଠିକ୍ ସେ ଆକଚୁଏଲି।
ମୋତେ ଜାମୁକୋଳି ବହୁତ ପସନ୍ଦ ବହୁତ ପସନ୍ଦ ସେ ଗଛ ତଳେ ଛିଡ଼ାହେଇକି ଦେଖୁଛି। ହଁ ମୁଁ ବିରିୟାନୀ ରେସିପି କହୁଥିଲି, ତାପରେ ଦମ୍ ଦିଆହବ, ଦମ୍ ଦିଆ ସରିଲା ପରେ ଯୋଉ ଦମ୍ ଟା ଦେବେ ଅ ଆଗ ଚିକେନର ଲେୟାର ଆଗ ଭାତ ଦେଇଦେବେ ତଳେ ଭାତ ଦେଇସାରିଲା ପରେ ଚିକେନର ଲେୟାର୍, ଚିକେନର ଲେୟାର ଦେଇସାରିଲା ପରେ ଫୁଣି ଗୋଟେ ଲେୟାର ଭାତ ଏମିତି ଦମ୍ ଦେଇ ଦେଇ ଦେଇ ଦେଇ ପୁରା ଟେଷ୍ଟିସା ବନିବ ଆପଣଙ୍କର ଚିକେନ ବିରିୟାନୀ ସେଥିରେ ଟିକେ କୋଡ଼ିଏ ପଚିଶ ମିନିଟ୍ ଦମ୍ ଦେଇଦେବେ କୋଡ଼ିଏ ପଚିଶ ମିନିଟ୍ ପରେ ବିରିୟାନୀ ରେଡ଼ି ହେଇଯିବ। ମାନେ ଟୋଟାଲ ଓଭରାଲି ଆପଣଙ୍କୁ ଦୁଇ ଘଣ୍ଟା ପାଖାପାଖି ଲାଗିବ ଏତିକି ସବୁକୁ କାମ କରିବା ପାଇଁ। କିନ୍ତୁ ରେଜଲ୍ଟ ଟା ତ ବହୁତ ଟେଷ୍ଟି ରହିବ ଆଉ।
ହଁ ଆଉ କଣ ମାନେ ତାହେଲେ ଆପଣ ରୋଷେଇ ଏକା ସବୁ ଶିଖିଚନ୍ତି ନା କଣ?
ହୁଁ ହୁଁ ସେଇଭଳିଆ।
ଆଛା, ମତେ ଆଉ ମାନେ ଯୋଉ କଣ ତ କହୁଥିଲି ଆପ୍ ମାନେ ମୁଁ ବି ଏମିତି ରୋଷେଇ କରେ ବେଳେ ବେଳେ। ମାନେ ମୁଁ ଶିଖିଚି। ମତେ ଟିକେ ବେଶୀ ଆକଚୁଏଲି ଫ୍ରାଏଡ ରାଇସ୍ ଏକା ମୁଁ ଘରେ ନର୍ମାଲି ସବୁବେଳେ ବନାଏ ମୁଁ ଭାବୁଚି କାଲି ନହେଲେ ମାନେ ଫ୍ରାଏଡ ରାଇସ୍ ନେଇକି ଆସିବି। ଖାଲି ମାନେ ଆପଣ କଣ କହୁଚନ୍ତି ଫ୍ରାଇଡ ନେଇକି ଫ୍ରାଇଡ ରାଇସ୍ ନେଇକି ଆସିଲେ ଭଲ ହବ?
ହଁ ହଁ ସିଓର ସିଓର୍। କଣ ପାଇଁ ନୁହଁ? ବହୁତ ଭଲ ହବ।
ଆଚ୍ଛା ହଉ ତାହେଲେ ମୁଁ କାଲି ଗୋଟେ କାମ କରିବି ଗାଜର କ୍ୟାପସିକମ୍ ହରିକା ପକେଇକି
ଆପଣଙ୍କ ଭଏସ୍ ଟା ବ୍ରେକ୍ ହଉଚି।
ଅର୍ଡର କରିଦେବି ବନେଇଦେବି ଆଉ। ନାଇଁ କିନ୍ତୁ ସେଇଟା ତାମାନେ ଯୋଉ ରାଇତା ଟା ଆକଚୁଏଲି କଣ ମାନେ ବୋହିଯିବନା?
ଯୋଉ, ହଁ ହ୍ୟାଲୋ କୁହନ୍ତୁ।
ହଁ, ଆଉ ଆପଣ କଲେଜ ରୁ ଆସ୍ ହଁ ଫ୍ରାଏଡ ରାଇସ୍ ଆକଚୁଏଲି କେମିତି ନା ଟିକେ ମତେ ଟିକେ ଫ୍ରାଏଡ ରାଇସ ରେ ଟିକେ ରସୁଣ ହରିକା ଟିକେ ତାର ବାସ୍ନାଟା ଟିକେ ଭଲ ଲାଗେ ହେଲା। ତ ରସୁଣ ଟିକେ, ଲଙ୍କା ପୁରା ରସୁଣ ଆକ୍ଚୁଆଲି, ହଁ। ତ ଲଙ୍କା, ରସୁଣ ହାଲକା ପକେଇକି ତାପରେ ପିଆଜ ଟିକେ ଭାଜିଦେବେ, ସଟେ କରିଦେବେ। ତାପରେ ହଉଛି, କଣ ସେଟା? ମାନେ ଗାଜର, କ୍ୟାପ୍ସିକମ, କର୍ନ ଥିବ, କ୍ୟାପସ ଯୋଉ ମସରୁମ୍ ପକେଇ ପାରିବେ, ପନିର୍ ପକେଇ ପାରିବେ। ତ ସେ ସବୁ ପକେଇକି ଆପଣ ଟିକେ ସଟେ କରିଦେବେ। ତାପରେ ଯାହାବି ରାଇସ୍ ଟିକେ, ମାନେ ବଏଲ୍‌ କରିଥିବେ, ସେ ରାଇସ୍ ମାନେ ପକେଇଦେବେ, ତାପରେ ସେଟା ବେଶୀ ଜଲଦି, ମାନେ ତମେ ଖାଲି ଚପିଂ କରିଦେଲା, ମାନେ ୱ୍ୱିଦିନ ଟେନ ମିନିଟ ବୋଧେ ହେଇଯିବ କାମ। ଆଉ ମାନେ ଫ୍ରାଇଡ୍‌ ରାଇସ୍‌ ରେ ଟିକେ କଣ? ସେଜୱାନ୍‌ ଚଟନୀଟା ଟିକେ, ଆକ୍ଚୁଆଲି, ମୁଁ ବେଶୀ ପ୍ରିଫର୍ କରେ। ମାନେ, ମତେ ଟିକେ ବେଶୀ ଭଲ ଲାଗେ। ତ
ହଁ। ମୋତେ ବି। ଆପଣଙ୍କ ପଛ ଆଡ଼ୁ ଟିକେ ଆବାଜ୍ ଆସୁଛି। ଟିକେ ସାଇଡ୍‌ ହେଇଯାଆନ୍ତୁ ନା?
ଆଚ୍ଛା। ହଁ, ଏବେ ଶୁଣାଗଲା। ହଁ, ହ୍ୟାଲୋ।
ହଁ, ଏବେ ଠିକ୍ ଅଛି। ହଁ, ହଁ।
ତ, ସେଇ
ଆଉ, ଆପଣଙ୍କର ଛୁଆପିଲା ଭଲ ଅଛନ୍ତି? ଆପଣ ତ ଏତେ ଭଲ ରେସିପି କହୁଛନ୍ତି, ଆପଣ ବୋଧେ ଆପଣଙ୍କ ଛୁଆକୁ ଡେଲି କରିକି ଖୁଆଉଛନ୍ତି, ଆଉ।
ହଁ, ଆମ ଛୁଆ ଗୁଡା ଟିକେ ଆକ୍ଚୁଆଲି ସେମାନେ ଏମିତି ଖାଆନ୍ତିନି ଭାତ ମାନେ, ସେମାନେ ଟିକେ ଏତେ ପ୍ରିୟ ନୁହନ୍ତି। ସେମାନେ ଯଦି ଭାତ ଖାଇବେ, ତାଙ୍କୁ ମାନେ ସେମାନେ କିଛି ଜାଣିବେନି, ବଟ୍ ଭାତକୁ ଯେତେ ମାନେ ବନେଇବ, ତାକୁ ଟିକେ ଅଲଗା କରିକି ତ ସେମାନେ ଖାଇବେ। ମାନେ ଖାଲି ଭାତ ଖାଇବେନି କିନ୍ତୁ ସେଇ ଫ୍ରାଇଡ ରାଇସ୍ ଆଉ ଗୋଟେ ଫ୍ରାଏଡ୍‌ ରାଇସ୍ ଟା ଆକ୍ଚୁଆଲି ମାନେ ଏମିତି ନୁହଁ କି ଯେ ଅନହେଲଦି। ଏଟା ଏତେ ହେଲଦି, ମାନେ ଅନହେଲଦି ନୁହଁ। ତେଲ ମାନେ ବହୁତ କମ୍। ଫ୍ରାଇଡ୍‌ ରାଇସ୍‌ରେ ତେଲ ବହୁତ କମ୍ ୟୁଜ ହୁଏ। ହଁ।
ଘରେ ଯେକୌଣସି ଜିନିଷ ବନେଇଲେ, ତାକୁ ଆମେ ହେଲ୍ଦି ୱେରେ ବନେଇ ପାରିବା। ଆଉ, ଏବେ ତ ଦୁନିଆରେ ଯେମିତି ସବୁ ଟୋଟାଲି ବାହାରେ ଖାଇବାକୁ ଡର ଲାଗୁଛି। ଏ କିଛି ଦିନ ତଳେ ମୁଁ ବିରିୟାନୀ ଖାଇ ଦେଇଥିଲି। ସୁଦ୍ଧା ମୋ ଦେହ ବହୁତ ଜୋର୍‌ସେ ଗ୍ୟାସ୍ ହେଇକି ବାନ୍ତି ବାନ୍ତି ହେଇଗଲା, ଆଉ ବହୁତ ଜୋର୍‌ସେ ଦେହ ଖରାପ ହେଇଗଲା। ଏବେ ଯେତେ ଜିନିଷ ଘରେ ଚେଷ୍ଟା କରିବା କଥା, ଘରେ ରୋଷେଇ କରିକି ଖାଇବା ପାଇଁ। କି ଯେତିକି ନିଜେ କରିପାରୁଥିବ। ମାନେ, ଘରେ ତା ଆଖି ସାମ୍ନାରେ ବନା ହଉଥିବ।
ହଁ, ହଁ। ତ ଗାଜର, କ୍ୟାପସିକମ୍ ଏଇଗୁଡ଼ା ସବୁ ମାନେ ମାନେ, ପକେଇଲେ ଏଗୁଡ଼ା ସବୁ ହେଲ୍ଦି। ଯେତେ ଭେଜିସ୍ ପକେଇ ପାରିବ। ଫ୍ରାଏଡ୍‌ ରାଇସ୍‌ରେ ତ ତମେ ଯେତେ ବି ଭେଜିସ୍ ପକେଇ ପାରିବ। ବିରିୟାନୀ ହେଲା, ସେଗୁଡ଼ାକ ତ ତମେ ବିନ୍ସ ବଗେରା ବି ପକାନ୍ତି ବିରିୟାନୀରେ। ତ, ଏ ମାନେ ପୋ ତ କୋବି ଯୋଉ କଣ, ତ ସେଟା ଆହୁରି ଏମତି ଥାଏ, ବହୁତ ସାରା ବିରିୟାନୀ ରେ
ହଁ, ହଁ। ଭେଜ୍ ବିରିୟାନୀରେ ତ ବହୁତ କିଛି ପଡ଼େ ନେ, କାଜୁ, ହେରିକା ବି ସବୁ ପଡ଼େ।
କାଜୁ, ହେରକା ସବୁ ଡ୍ରାଏ ଫ୍ରୁଟସ୍‌ ବଗେରା, ବହୁତ ଆଉ
ଅଳ୍ପ ତେଲ, ମସଲାରେ କଲେ, ବହୁତ ବଢ଼ିଆ ଲାଗେ। ଆଉ
ତାପରେ ବିରିୟାନୀ ଟା କଣ ଟି କେ ହଁ, ବିରିୟାନୀ ଟା କଣ ଟିକେ ଲେଟ୍ ହବ, ଟିକେ ମାନେ ଟାଇମ୍ ଦେଇକି। କିନ୍ତୁ ଫ୍ରାଏଡ୍‌ ରାଇସ୍ ଟା କଣ ଭାତ ସିଝି ଯାଇଥିବ, କଣ ଗାଜର, କ୍ୟାପ୍ସିକମ୍ ଏମିତି ଭାଜିଆକୁ ଟିକେ ଏଇଟା ତ ଟିକେ, ମାନେ, କଣ କ୍ରଞ୍ଚି ରହେ। ମାନେ, ଏମିତି ନୁହଁ ଯେ ପୁରା ବଏଲ ତ ଟିକେ କ୍ରଞ୍ଚି ରହିଲେ ଭଲ ସେଇଟା, ତ ସେଇଭଳିଆ ଆଉ।
ହଁ, ଆଉ ରହ ହଁ ହଁ। ଆଉ ରହିଲା ଯୋଉ ସେୟା କହୁଥିଲି କି, ଆପଣଙ୍କ ଛୁଆମାନେ ତାହେଲେ ବହୁ ଲକିଥିବେ, ଭଲ ଆପଣ ରୋଷେଇ କରି ଖୁଆଉଛନ୍ତି, ଆଉ।
ହଁ। ହଁ ହଁ ସେମାନଙ୍କୁ ଖାଲି ଭାତ ଭ ଲାଗେନି ବୋଲି ମୁଁ ଏମିତି ହିଁ କରିକି ଦିଏ ସେମାନେ ଖାଆନ୍ତି।
ହଁ ହଁ ଛୋଟ ଛୁଆଙ୍କୁ ଟିକେ ଟିକେ ଷ୍ଟାଇଲିଶ କରିକି ଦେଇଦେଲେ ଟିକ୍ ଟିକେ ନୂଆ ଧରଣର କରିକି ଦେଇଦେଲେ ସେମାନେ ତ ଭାରି ଖୁସି ହେଇଯାଆନ୍ତି ଆଉ।
ହଁ ପନିର ଫନିର ହେରିକା ଟିକେ ପକେଇଦେଲେ ସେମାନ ମାନେ ସେମାନେ ବି ଖୁସି ମାନେ ମତେ ବି ଏତେ କଷ୍ଟ କରିବାକୁ ପଡେନି ଆଉ ଫ୍ରାଡ ରାଇସ ହେରିକା ହେଲେ କଣ ମାନେ କିଛି ସାଇଡରେ ତରକାରୀ ଫରକାରୀରେ କିଛି ଦରକାର ନାହିଁ ଆମ ପିଲା। ମାନେ ତମେ ଚାହିଁଲେ ଚିଲି। ମାନେ ଚିଲିର କିଛି ଆଇଟମ କରିକି ଖାଇପାରିବ ମସ୍ତ ଲାଗିବ ଫ୍ରାଡ ରାଇସକୁ। ଚି ମାନେ ଭେଜରେ ଥିଲେ ଚିଲି ମସରୁମ ଚିଲି ପନିର। ମଂଞ୍ଚୁରିଆନ୍ ବି ମାନେ ଏଇଟା ବି ସବୁ ମାନେ ଭଲ ଲାଗେ ଆଉ ନନ ଭେଜରେ ତ ଅଛି ଚିଲି ଚି କେନୁ ବଗେରା କରିପାରିବ ଫ୍ରାଡ ରାଇସରେ ଅଣ୍ଡା ବି ପକେଇ ପାରିବ ଭେଭ ମାନେ ଖାଲି ମାନେ ଏଇଠୁ ଫ୍ରାଡ ରାଇସ୍ ବି ଅଛି। ବହୁତ ବଢିଆ ଲାଗେ ଚିକେନ ବି ଛୋଟ ଛୋଟ ତମ ଘରକୁ ବି ନର୍ମାଲ ଏମିତି ଚିକେନ ଆସୁଥିବା ଟାଇମରେ ତାକୁ ମାନେ ଛୋଟ ଛୋଟ ମାନେ ଥର ଦି ତିନି ପିସ୍ ରଖିଲ ଆଉ ମାନେ ତାକୁ। କାଟି କିନା ଇଏ କରିବ ହଉ ରଖି ଦିଅନ୍ତୁ